କଣ କରୁଚ?
। ତୁ ପଚାରନା ମତେ ହସ ମାଡୁଚି। ତୁ ଏମିତି ପଚାରନା।
ଖାଇ ।
ରୁଟି, ଚିକେନ୍।
ଏତେ ସକାଳୁ ବାସି ଚିକେନ୍।
ହୁଁ କାଲିି କାଲି ଆସିଥିଲା। ।
ତମର କଣ ଏମିତି ଫଡ ଫଡ ଶୁଭୁଛି?
ହେ ଅଛି ତାଳେ। ହାଲୋ। କହୁନ। ହେ ଯୋଉ କଲେଜ । । କଲେଜ୍ ଯିବୁନି? କଲେଜ୍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
ହଁ ମୁଁ ଯୋଉ କହୁଥିଲେ ମୁଁ ଏମିତି ଇନଷ୍ଟାରେ ଦେଖି
ମତେ ଟିକେ ଟାଇମ୍ ଟେବୁଲ ଆଣିକିଦବୁ ତ। ବିୟୁଟି ପଲିଟିକାଲ ସାଇନ୍ସ।
ତମେ ଆସିବନି କ୍ଲାସ୍ ହେରିଆ କରିବ।
ଦେଖିଆ ଦେଖିଆ। କ୍ଲାସ୍ କରିବାକୁ। କେତେବେଳେ କେମିତି ଯିବି ଆଉ ଏମର୍ଜେନ୍ସି କହିଲେ ଯିବି ନହେଲେ ନାହିଁ। ବିୟୁଟି ହେରିଆଙ୍କୁ କହିବି ନୋଟ୍ ଦେବେ ପଢ଼ିବି ବସିକି ଘରେ ଆଉ।
ହଁ ସିଏ ବି ଯୋଉ କ୍ଲାସ୍ କରିବାକୁ
ଲିନୁ ହେରିଆ ଅଛନ୍ତି ସି ନ କରନ୍ତୁ ଲିନୁ ହେରିଆ ତ କହିବେ ନାଁ।
ହଁ ସେ ବାଦ ବାଦ ଯଦି ନ କହିବେ।
ଲିନୁ ହେରିକା ଲିନୁ ର ଓଡ଼ିଆ।
ହଁ ୟୁଟ୍ୟୁବ୍ ରୁ ମାରିକି ପଢ଼ିବି କେହି ନଦେବେ ତ ୟୁଟ୍ୟୁବ୍ ରୁ ମାରି କିଛି ଅସୁବିଧା ଅଛି? ମତେ କାହିଁ ଲାଗୁନି ବିୟୁଟି କ୍ଲାସ୍ କରିଲା ଭଳିଆ।
ମତେ ବି ସେଇଆ ଲା
ଲାଗୁଚି।
ତା ପରେ ବି ଡିପାର୍ଟମେଣ୍ଟରେ ସାର୍ ହେରିଆ ପା କରିବେ କାଳେ କରିବେ ଆଉ ଡିପାର୍ଟମେଣ୍ଟରେ କୁଆଡ଼େ ଯାଇ ବୁଲିବେ। ନଷ୍ଟ ହୋଇଥିଲା ଆମେ
ତମେ ତ କ୍ଲାସ୍ ତମେ
ହଁ।
ଆସିବନି।
ହୁଁ
ସିଏ କହୁଚି ସିଏ କହୁଚି ଖାଲି ନା। କଲେଜ୍ ଖୋଲୁ ମୁଁ ଜାଣିନି। ଯାଉଛନ୍ତି ମୁଁ କଥା ହେଇନି ତାଙ୍କ ସହିତ ଇନଷ୍ଟା ରେ ଗୋଟେ ସ୍ୟାଡ଼ ଷ୍ଟୋରୀ ଦେଇଥିଲେ। ଛୁଆ ସବୁ ମେସେଜ୍ କରିଥିଲେ କଣ ହେଇଛି କଣନାହିଁ। ଆ କହୁଥିଲେ କି ସବୁବେଳେ ଖାଲି ମୋ ମାନେ ପୂର୍ବ କଥା କୁ ନେଇକିନା ଝଗଡ଼ା କରୁଛନ୍ତି ଏସା ତେସା। ଏଇ
ଯିଏ ଯେମିତି କା କାମ କରେ ସେମିତିଆ ପାଇବ। ହଁ କ
ନା ଆମର
ହଁ ହେଲାଣି ଯାଉଚି। ଆଉ ଝାଡ଼ୁ କରିବି ମୋ କାମ ସାରି ପୁଣି ବିଲ୍ କହିଛନ୍ତି ଚାରିଟା ଚାରିଟା। ବ୍ଲୁତୁଥ୍। ଚାରିଟା ଖଣ୍ଡେ ମାନେ ଯିବ। ଅନ୍ ଅଛି ଆଁ। ହେଲା।
ହୁଁ।
କହ କେତେ ମିନିଟ୍ ହେଲାଣି?
ଆମର ମାତ୍ର ତିନି ମିନିଟ୍ ହେଇଚି।
ମାତ୍ର ତିନି ମିନିଟ୍ ଭଗବାନେ। ଆଜି ପଇସା ମିଳିବନି ନାଇଁ?
ନାଇଁ ନାଇଁ ସାଙ୍ଗେ ସାଙ୍ଗେ।
ସାଙ୍ଗେ ସାଙ୍ଗେ ମିଳିବନି।
ପନ୍ଦର ଟା।
ମୁଁ ଆଜି ଟିଫିନ୍ ଆଣିନି ପା।
କାଇଁ?
ହୁଁ ଆଜି ଆଣିନି ମେଘ ଯୋଉ ହଉନି ହେଲା। ଆମଞ୍ଚଲି ପ କହିଲମ୍। ଚୁଲିରେ ଯୋଉ ଚୁଲି ପାଖରେ ମେଘ ହଉଛି ଛାତ ଉପରେ ଚୁଲି ସେଠୁ କଣ ହେଇଚି ନା। ଗ୍ୟାସ ଆମର କଣ ହେଇଚି ଏ ଯୋଉ ମିଞ୍ଜି ମଞ୍ଜି ହେଇାଉଛି ଜଳୁନି ଭଲ ସେ।
ଓ ହୋ।
ଆଉ ଆଉ।
ଆଉ ରୋଷେଇ ଆଜି କେମତି ହବ?
କେଜନି ସେ କଣ କରିବେ? ମେଘ ଛାଡ଼ିଲେଣିି କଣ କରିବେ ଯଦି କରିବେ। ଓହବ।
ଆ ଭାଇ କଣ
ଅଭଦ୍ର ମ ଗୋଟେ ଭଦ୍ର ଅଭଦ୍ରକେ ଝଗଡା କରିଚି। ହଁ ହଉଛି ଆମ ଝଗଡା ଜନୁ କେତେ ସମୟ ୟେ।
ହଁ ଆମର ଏଇଟା ଭାଇ ଜୋରଦାର ଆମର ଭାଇ ଏଇଟା ଜୋରଦାରିଆ ଝଗଡା ଆଉ କଥାବାର୍ତ୍ତା ବୋଧେ ହବନି।
କାଇଁ?
ଆରେ ମୋ ଜନ୍ମଦିନ ପରଦିନ ଠାରୁ ଠୁ।
ଜନ୍ମଦିନ ଠାରୁ କାଇଁ ଏଇ ଆ ଦେହରେ ବ୍ଲୁଟୁଥ୍ କନେକ୍ଟ ହବନି?
ତମେ ବ୍ଲୁତୁତ୍ କନେକ୍ଟ କରି କଥା ହବ ଯଦି ହଉନ।
ହଉନି।
ବ୍ଲୁଟୁଥ୍ ଅନ୍ କଲେଣି ବ୍ଲୁଟୁଥ କନେକ୍ଟମର ହେଇଛି। ଏ ବ୍ଲୁଟୁଥ ବା ଅନ୍ କରନି ଏଠି ଅଫ୍ କରଛି। ମୁଣ୍ଡ ମୁଁ ମୁଣ୍ଡ କାମ ହଁ ପା। ବୁ ଚାର୍ଜ ନାହିଁ। ବ୍ଲୁଟୁଥ୍ ରେ ଚାର୍ଜ ଫୁଲ୍ ଅଛି। ରହିଲୁ ଲାଇନ୍ ରେ ଟିକେ। ମୋର ହେଇଯିବ କନେକ୍ଟ୍। ହେଇଗଲା ହେଲା।
ହେଇଗଲା।
ହୁଁ। କ।
ହଁ ସେ ମୋ ଜନ୍ମଦିନ ପର ଠୁ ଆରେ ତୁ ମୋ ଜନ୍ମଦିନ କଥା ତାର ମନ ନଥିଲା ମତେ ସେ କ୍ କହିଲା ତମ ଜନ୍ମଦିନ କଥା ସତରେ କହୁଛି ମୋର ମନ ତମେ ଭାବ ମତେ କେମତି ଲାଗିଥିବ ମୋ ଜନ୍ମଦିନ କଥା ସେ ଭୁଲି ଯାଇଛି।
ହୁଁ?
ମନ୍ ନଥିଲା ଯଦି ମନ୍ ନଥିଲା
ଉଇସ୍ କଲା ମତେ ଆସି ନଅଟା ସାଢେ ନଅଟା- ନଅଟା ଖଣ୍ଡେ ବେଳକୁ ହେଲା।
ଦିନ ନ ଟା ଖଣ୍ଡେ ବେଳକୁ।
ଶୁଭୁଛି ମୋ କଥା କ୍ଲିୟର? ମୁଁ କଲି ୱିଶ କଲା ଆସି ମତେ ବସ୍ ୱିସ କଲା ଆସି ମତେ ଦିନ ନଅଟା ବେଳେ ହେଲ।
ୱେଲକମ୍ ଟୁ ଏଚ ଡି ଏଫ୍ ସି ବ୍ୟାଙ୍କ ସ୍ମାର୍ଟ ହାର୍ଟ ବ୍ୟାପାର୍ ସାଉଣ୍ଡ ବକ୍ସ। ହାଲୋ।
ସୁବୁନି କଁ କୋହୁଚ।
ବକ୍ସେସ ଟ୍ରାଇଙ୍ଗି ଟୁ କନେକ୍ଟ୍
ସାଉଣ୍ଡ ବକ୍ସ ଟୁ ଟ୍ରାଏ ଟୁ କନେକ୍ଟ ସେଇଡ଼ା ଶୁବୁଚି ଖାଲି।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
ତାପରେ ହଁ ଆଉ ମୁଁ ଜାଣିଲି ହଁ କାମ ପ୍ରେସରେ ମନ ନଥିଲା। ତାପରେ ତୁ କଁ କହିବୁ ସିଏ କଁ କଲା ରାତିରେ ଚକ୍ଲେଟ୍ ଆଉ
ଟିକେ ନାଇଁ ନାଇଁ ମୁଁ କହିଲି ରାତିରେ କଁ କଲା ଚକ୍ଲେଟ ଆଉ ହୁଁ ଲାଇଟ୍ ବାଲା ଗୋଟେ ପାଣ୍ଡା ହେଲା। ମାନେ ଲାଇଟ୍ ଚେଞ୍ଜ ହବ ସେ ପାଣ୍ଡାଟା ତ ସେଇଆ କୁ ନୁ
ନେଇକି ଆଇଲା।
ହଁ ନେଇକି ଆଇଥିଲା ଆ ନେଇକି ଆଇଥିଲା ଆଁ
ହଁ ତାପରେ।
ହେଲା ତାପରେ ନେଇକି ଆଇଥିଲା ତାକୁ ନେଇକି ଆସି ପୋଲୋ ପାଖେରେ ଆମ ପୋଲୋ ପାଖେରେ ଠିଆ ହେଲା ମୋତେ କଲ୍ କଲା କି ଆସ ବୋଲି ମୁଁ ବିୟୁଟି ଘରେ ଥିଲି ତ ମୁଁ କଲ୍ କାଟିଲି କେକ୍ କାଟି ଆଇଚି ସେତିକି ବଲେ ସିଏ ଆଇଲେ। ତୁ ଆଇଥାନ୍ତୁ ତା ପୂର୍ବରୁ ମତେ କଲ୍ କରି ଆଇଥାନ୍ତୁ। କି ମୁଁ ଯାଇଚି ଯାଉଚି କି କଣ ନାଇଁ ତ ପୋଲୋ ଉପରେ ଠିଆ ହେଇ ମୋତେ ଆସି କଲ୍ କରୁଚି କି ଆସ ବୋଲି। ହେଲା ମୁଁ ଯେନ୍ତି କହିଲି ମୁଁ ବିୟୁଟି ଘର ଆଇଚି। ନା ବିୟୁଟି ଘରକୁ ଯିବାକୁ କିଏ କହିଲା। ମୁଁ କହିଲି ନାଇଁ ସେମାନେ କେକ ହାରିକା କରିଥୁଲେ ସେଇଥିପାଇଁ ଆଇଥିଲି ଆଉ। ହଁ ତାପରେ ପୁରା ଏଇ ଯୋଉ ତାପରେ ଆଉ କିଛି ସେ କଥା କହିଲା ହୋଉ କେକ ହେରିକା କା ସାଇଲୁଣୁ ମୁଁ କହିଲି ହଁ କାଟି ସାଇଲିଣି। ନାଁ ହୋଉ ତମେ ଆସ ନହେଲେ ବିୟୁଟି ଘରୁଆ ପାଖକୁ ସେଠିକି ଆସ। ହେଲା ମୁଁ କହିଲି ବିୟୁଟି ଘର ପାଖକୁ ବିୟୁ ର ଦାଦା କେମିତିଆ ତମେ ଜାଣିଥିବ। ବିୟୁଟି କୁଆଡେ ନିଜେ ଯାଏନା ଆଉ ମୁଁ ଯିବି ତା ଦା
ମୁଁ ଏନ୍ତି ଏକଥା କହିଲି ତାପରେ କଁ ହେଇଚି ରାଗିକିନା କହିଲା କହିଲା ତମେ ଆସିବ କି ନାଇଁ କହିଲ। କଲ୍ ମୁଁ ଯିବିନି ମୋରୋ ତ ଏମିତିରେ ସଖାଳୁ ରାଗ। ମାନେ ଏଇ କଥା କହିଚି ରାଗ ତାଥିରେ ପୁଣି ଏଇ କଥା କହିଲେ ମୁଁ ଆହୁରି ରା ଏଇନା ମୁଁ କହିଲି ମୁଁ ଯିବିନି ତମେ ତମର ଯାହା କରୁଚ କର ମୁଁ ଯିବିନି। ତାପରେ ମୋତେ ସେଇ କଥା କଲେ ପାପୁ ଆଉ ଅନିଲି ଦି ଜଣ ଯାକ ଶୁଣି ଦେଇଥିଲେ ସେମାନେ ତାଉପରେ ହସିଚନ୍ତି। କି ହେତ୍ ଚାଲେ ସିଏ ଆଉ ଆସିବନି ଏସା ତେସା ତାକୁ ଏନ୍ତି କହିଛନ୍ତି। ହେଲା ମତେ କହିଚି ମୋ ୟ ଇଗୋ ହଟ୍ ହେଇଯାଇଛି। ଆଉ ଆଜି ଠାରୁ ମୋ ଲାଇଫରେ ଆଉ କେହି ଝିଅ ନାହାନ୍ତି। ତୋ ପରଠାରୁ ମୁଁ ଜେନ୍ତି ଥିଲି। ଆଜିଠାରୁ ମୁଁ ସେନ୍ତି ରହିବି ଏସା ତେସା କେତେ କଥା କହିଲା। ହାଁ ମୁଁ ତାକୁ ତାପରଦିନ ଆହୁରି ମାନେ ମେସେଜ ବି କଲି। ମେସେଜ ଗଲା ସିନ୍ କଲା ଇଗ୍ନୋର୍ କଲା ରିପ୍ଲାଏ ଦେଲାନି ଏନ୍ତି। ତାପରେ ମୁଁ ତାକୁ ପୁଣି ମେସେଜ କଲି ଏନ୍ତି ମୁଁ କହିଲି ମୁଁ କ କୁକୁର ତମ ଲାଇଫରେ ମତେ କୋହୁଚି। ମୋ ଲାଇଫରେ ମାନେ ମୋ ଲାଇଫରେ କେହି ଝିଅ ନାହାନ୍ତି ନୋ ଗାର୍ଲ୍ ଓକେ। ମୁଁ କହିଲି ଯୋଉ ମୁଁ ଏନ୍ତି ହୋଉ ମେସେଜ କଲି ମତେ ତାପରେ କୋହୁଚି ହଁ ଆଜି ଠାରୁ ଆଉ ମେସେଜ କି କଲ୍ କରିବନି ହେଲା। ମୁଁ ସେଇଟାରେ ଓକେର ରିଆକ୍ସନ୍ ଦେଇଦେଲି। ଆଉ ବି ସବୁ ସେବେଠୁ ଆଉ କି ସବୁ ପ କି ଆଉ କହିବିନି। ଯଦି ତାର ଚେ ଯଦି ସିଏ ସତରେ ଭଲ ପାଉଥୁବ ତା ଇଗୋ ହଟ୍ ହେଇଥିଲା ଯଦି ସିଏ ଆସିବ ତାହେଲେ ମୁଁ କଥା ହେବି, ନହେଲେ ମୁଁ କଲ୍ ମେସେଜ୍ ମୋ ଆଡୁ କରିବି।
ଅ
ଶୁଭୁନି କଣ କହୁଛୁ?
ହଁ
ସେ ହୁଁ ମୁଁ ଏଟା ପୋଛି।
କାଲି ପେପର ଆଇଲା ଜେରକ୍ସ ପେପର।
ହ
ଟିକିଏ ରହ। ସିଏ ମାଗିବ ବିଲନା ଖରାପ ଭାବିବେ।